ଆଁ ଏଇ। କଣ କରୁଥିଲେ ଭାଇ କଣ କରୁଥିଲେ ଭାଇ?
ନାଇଁ ବର୍ଷା ପାଗରେ ବଇଛି।
ବର୍ଷା ହଉଛି କି ଆପଣଙ୍କ ଆଡେ?
ଆଜ୍ଞା ଆପଣଙ୍କ ଆଡେ?
ଆମ ଆଡେ ବର୍ଷା ଉଠେଇଥିଲା, ବର୍ଷା ତ ହେଲାନି ଛାଡିଗଲା ବର୍ଷା। ଖାଇ ପି ସାରିଲେଣି ଭାଇ?
ହଁ ଭାଇ ରେଡି। ଆପଣ?
ହଁ ଭାଇ ଖାଇ ପିଇ ସାରିଲୁଣି।
ଓ ହୋ।
ତ କୁଆଡେ ବୁଲା ବୁଲି ହଁ ଭାଇ ସବୁ ଭଲ ଆପଣଙ୍କର କଣ କେମିତି ଖବର ସବୁ?
ଦୁଃଖ ସୁଖ କାଇଁ ରହିବୁ ସବୁ ସୁଖରେ କାଇଁ ଯାଉନି କି?
କଣ କରିବା କଣ?
ନାଇଁ ମୁଁ କହିଲି ଦୁଃଖୀ ସୁଖୀ କହିଲେ ତ ମୁଁ କହିଲି ଆପଣଙ୍କର ଦୁଃଖ କଣ ଆଉ ଦୁଃଖ? ମଣିଷ ଜୀବନରେ ତ ଦୁଃଖ ଅଛି ଆଉ। ହଁ ଦୁଃଖ କାହିଁ ନାହିଁ ଦୂ ଦୁଃଖ ଅଛି ସୁଖ ଅଛି ସବୁବେଳେ ଖାଲି ଦୁଃଖରେ ରହିଲା ହବ କି? ଏଇ ଦୁଃଖ ଭିତରୁ ସୁଖ ଖୋ ଖୋଜି ଦୁଃଖ ହଁ।
ତ କୁଆଡେ ଭାଇ ବୁଲାବୁଲି କରିବା କଣ ହେଇଥିଲା ରଜ ଟାଇମରେ?
ପରେ ଟୋଟାଲ ଭଳି ଗାଁ ବୁଲୁଥିଲି।
ହୁଁ ତମେ କୁଆଡେ ଯାଇଥିଲ?
ନାଇଁ ମୁଁ କାଆଡେ ଯିବି ଏଇଠି ଆଖପାଖରେ ଆଉ।
ସେ ତ ସବୁଆଡେ ଆଉ।
ଜାଗା ନାଁ ଭାଇ କହିଲେ କଲ ଟା ରିଜେକ୍ଟ ହେଇଯିବ ଜାଗା ନାଁ ଅରା କୁହନି।
ନାଇଁ ନାଇଁ ନା ଜାଗା ନା କିଛି କୁହନି ଜାଗା ନା କହିଲେ କଟିଯିବ ମାନେ ରିଜେକ୍ଟ ହେଇଯିବ।
ଓହୋ କୋଉଠି ଆଉ ତାହେଲେ ଭାଇ କଣ ସବୁ କଲ ଆଉ? କେତେ ଦିନ ହେଲା କେତେ ଦିନ କେତେ ଦିନ ହେଲା ୟୁଜ କଲଣି?
ହଁ ଏଇ ଜଷ୍ଟ ତିନି ଚାରି ଦିନ ହେଇଛି।
ସେମ ଆଉ।
ସାଙ୍ଗଟେ କହିଲା ଦେଖ ଦେଖୁଛି ନ କରିକି ଆଉ କଣ କେମିତି କଣ ସବୁ ଚାଲିଛି?
ତ ସେଇ ସାଙ୍ଗ ସାଙ୍ଗ କହିଲା କିନ୍ତୁ ସାଙ୍ଗ ଫୋନ ଉଠଉନି।
ହଁ ହଁ ତାର ସବୁ ସାରିବଣି ବୋଧେ। ଏମତି ଗ୍ରୁପରେ ମେସଜ କରିଦେଇଛି ଯିଏ ଫ୍ରି ହୋଇଥିବ ମତେ କଲ କରିବା ପାଇଁ କହିଥିଲି, ମୁଁ ତ ଏମତି ଥି କରିକିନା କଥା ହଉଛି।
କେତେଟା କମ୍ପଲିଟ ଗଲାଣି?
ମୋର କୋଡିଏ ବାଇଶଟା ବାଇଶଟ ରୁ ଆଠଟା ରିଜେକ୍ଟ ହୋଇ ଯାଇଛି। ବାକି ତକ ପେଣ୍ଡିଙ୍ଗ୍ ପଡିଛି ହଁ ଆଠଟା ରିଯେକ୍ଟ ହେଇଛି ବାକିତକ ଏମିତି ପେଣ୍ଡିଙ୍ଗ ପଡିଛି।
ସେଇ ଜିରୋ ସେକେଣ୍ଡ ଜିରୋ ସେକେଣ୍ଡ ଲେଖୁଛି ଟୋଟାଲ କଣ ହବ କି ନାଇ ମୁଁ ଜଜାଣିନି ବି ହେରା।
ମାନେ ଯୋଉ କୋଉଟା ଲେଖୁଚି ଯୋଉଟା କଥା ହେଇଯାଏ ନା ତା ପରେ ସାଇଟ ଟା ଆଉ ଗୋଟେ ଲେଖୁଚି।
ନା ନା ଥ୍ରୀ ପାଞ୍ଚଟା କଲ୍ ପ୍ରଥମେ ଚାଳିଶ ଫିଲବ୍ କରିବାକୁ ପଡିବ ସେଇ ଲେଖୁଚି ତିନି ବାଇ ପାଞ୍ଚେ ତା ଯୋଉି ମାନେଣଙ୍କ ଗ୍ରହଣ କରାଯାଇଛି ଦେଖିବନି ସେଟା ମର ଜିରୋ ସେକେଣ୍ଡ ଦେଖି ଦେଖଉଚି।
ସେଟା ତାହେଲେ ରିଜେକ୍ଟ ହେଇଯାଇଚି ତାହେଲେ। ହେ ସାଇଟ୍ କୁ ରେଜେକ୍ଟ ଲେଖୁଛି କି କିଛି? ତାହେଲେ ଏଇଟା ସୋ କରିନି ସୋ କରିବା ପାଇଁ ଅଛି ଆଉ ଆସିବ ବୋଧେ।
ତିନି ଦିନ ହେଲାଣି ପେମେଣ୍ଟ କଥା କିଛି ଦେଖେଇଚି ନା ଦେଖେଇନି?
କଣ କହିଲ?
ମୋର କାଲି ଗୋଟେ ଆସିଛି ତ କାଲି ଗୋଟେ ଶହେ ପଁଅଷଠି ଖାଲି ଆସିଚି ୟାର୍ ମୁ କାହିଁକି ତ ଆସିନି।
ଆଁ କଣ କରିଆ ଭାଇ? କଣ କହୁଥିଲି ୟାପରେ ବନ୍ଦବାନ୍ଦ୍ ହେଇଥିବ?
ଏଇ ଜଣେ ପିଲା ଯୋଉ ଦି ହଜାର ତିନି ହଜାର ଏମତି କରୁଛନ୍ତିର ଶହେ ଟଙ୍କାରେ ର ରହୁଛୁ।
କିଛି ନାହିଁ ଜିରୋ ପୁରା।
ସେଟା ହବ ତାହେଲେ ଆଉ।
ଦେଖିବା ହଁ କଥା ହଉଥିଲେ କାଲି ଗ୍ରୁପ ରେ ବନ୍ଦ ହେଇଯିବ ଗୋଟେ ମାସ ଏଇ ପନ୍ଦର କୋଡିଏ ଦିନ ଭିତରେ ପାର୍ଟ ଟାଇମ୍ ନା ଏଇଟା ହେଇତି ପାଇଁ।
ଏଟା ଇଏ କଣ କହିଲ ଟ୍ରଷ୍ଟେଡ ଆପ୍ କିଆଁ ବନ୍ଦ ହବ। ଏଇଟା ୱେବସାଇଟ ହେଇଥାନ୍ତା ହଁ ଫ୍ରଡ ହେଇଥାନ୍ତା ହଁ ବନ୍ଦ ହେଇଯିବ ୱେବସାଇଟ ନୁହେଁ ଏଟା ଗୋଟେ ଆପ ଗୋଟେ ଇଏ ବନ୍ଦ ହବନି ତ।
କ କାମ ଆଇଲେ ଆମକୁ ଦେବେ।
ନାଇଁ ହଁ ଏବେ ଏବେ କାମ ନାହିଁ ସତ ହେଟା କିନ୍ତୁ ବନ୍ଦ ହବନି ତ।
ସେଇ ଭଳିଆ ମୁଁ ବି ଡାକୁଚି ଆଉ।
ହୁଁ ହୁଁ। ତଇ କୁଆଡେ ବୁଲାବୁଲି କରିବା ପାଇଁ ପ୍ଲାନିଂ ଥିଲା ଯିବାର ନା ନାଇଁ?
ହଁ ଏଇ ସବୁ ତ ଆଉ ମାନ୍ଦା କରିଦେଉଛି ବର୍ଷା ବର୍ଷା ପୁରା ଆଉ। ହଁ
ଓହୋ କଣ ଏବେ ପଢାପଢି ଚାଲିଛି?
ହୁଁ ବିଟକ୍ କରୁଚି ଭୁବନେଶ୍ୱର୍ ରେ।
ଓହୋ।
ଆପଣ?
ମୋର ବିକମ୍ ସେକେଣ୍ଡ ଇଅର୍।
ହଉ।
କଣ୍ କହିଲେ ଭାଇ?
ମୁଁ କହିଲି ଆପଣ ଏ ଆପ୍ ବିଷୟରେ ସାଙ୍ଗ ମାନଙ୍କଠୁ ଜାଇଁଲେ ବୋଧେ।
ଗ ସାଙ୍ଗ ସାଙ୍ଗ ନୁହୁଁ ତ ସାଙ୍ଗ ଭାଇ ଟେ ହବ ସେ କହିଲା ଭାଇ ଏମତି ଯେମିତି ଗୋଟେ ଆପ୍ ଅଛି ଏଥିରେ ଇନ୍ତି ଇନ୍ତି ପଇସା ୱିଡ୍ର ହଉଚି ମାନେ କର। କହିଲି ହଁ କରିବା ବୋଲି କହିକିନା ଚାରି ପାଞ୍ଚ ଦିନ ହେଲା ତା ମୁଁ କହିଲି ତାତେ ରହ ମୁଁ କହୁଛି କଲ୍ କରିକି। ଚ ପାଞ୍ଚ ଦିନ ହେତୁ ମୁଁ ଆଉ ତାକୁ କଲ୍ କରି କହିନି ଆଉ ମତେ ତାପରେ ଆଉ ଦିନେ କଲ୍ କରି କହିଲା ମୋର ଆଜି ଆଇଲା ଚଉଦ ହଜାର ଟଙ୍କା ଉଇଡ୍ର ମାରିଥିଲ ଯେ। ମୁଁ କହିଲି ଦେଖିଆ ପଇସା ଉଇଡ୍ର ହଉଚି ଯଦି ଦେଖିଆ ଦେ ଆଉ କରିବା ଦେଖିଆ ଆଉ।
ହ ହ ଗାଁ କୁ ଗଲା ବେଳେ ମାନେ ଠାର ମାରିଦେଲା କହିଲା ଇମିତି କରିଦବୁ ସବୁ ପଇସା ଆଉ ମୁଁ କହିଲି ହଉ ଠିକ୍ ଅଛି ଏ ଦରକାର ଏଇନା ପଇସା ଏଇ ଦେଖିଲା ବେଳକୁ ସିଏ ଆଉ ଫୋନ ଉଠଉନି କଣ କରିବି କହିଲାନି ରେଜିଷ୍ଟର ମୁଁ କହିଲି ମୁଁ ମରିବି ଲାଷ୍ଟରେ ଯାଇଁ ଆଉ ଗୋଟେ ସାଙ୍ଗକୁ କଣ୍ଟାକ୍ଟ କଲି ଯୋଉ ହଇରାଣ
ହୁଁ ହୁଁ ଏତେ ବି କିଛି ନାହିଁ ରେଜିଷ୍ଟର ତ ଆରାମ ସେ ହେଇଯିବ ହେଇଯାଉଚି କଣ ତା ହେଇ ଯୋଉ ଗୋଟେ ଆପ୍ଲିକେସନ ଆସୁଚି ସେଇ ଆପ୍ଲିକେ ସନ୍ ଟା ଯଦି ଆପଣ ରଖିଥିବେ ତାହେଲେ ଆରାମ ସେ ରେଜିଷ୍ଟର ହେଇଯିବ।
ହଁ ସେମତ୍ ଆଉ। ତାପରେ ମୁଁ କହିଲି କଥା ହେଇ ଆ ତୁ ଆପରେ ଗ୍ରୁପ୍ ଫ୍ରୁପ୍ ନଥିଲା ନା କିଛି କଣ୍ଟାକ୍ଟରେ ହେଇଥିପାଇଁ ଟିକେ ହଇରାଣ ହେଇଗଲା ହେଇଗଲା ପରେ ସବୁ ଓକେ ଆଉ
ଗ୍ରୁପରେ କିଏ ଆଡ୍ କରେଇଦେଲା?
ଏଇ ସାଙ୍ଗଟା ସେଇ ସାଙ୍ଗଟା ସେଇ ଜଣଙ୍କ ନାଁ ମନଥିଲା
ଓ ହୋ
ମୁଁ କହିଲି ଗ୍ରୁପରେ ତ ସେମତି କେହି ଆଡ ଯଦି ସାଙ୍ଗ ଫାଙ୍ଗ ନଥିବେ ତାହେଲେ ଏମତି ଆଡ କରିହବନି ନର୍ମାଲ୍ ଆଡ୍ ହିଁ ହଉନି।
ନାମ ହଉନି
ସେ ଗ୍ରୁପରେ ମେସେଜ କଲାଠୁ ଯାଇଁ କିନା କିଏ ଯଦି ଆଡ୍ କରିଦଉଚନ୍ତି।
ହଁ ହଉ ଦେଖିଆ ଚାଲିଚି ତ ଗୋଟେ ଇଏରେ ଖୁସି ଲାଗିବ। ଭାଇ ଦି ଜଣଙ୍କ ସହିତ କଥା ହେଇଥିଲି ଯେ ତାଙ୍କର ଦେଖଉଚି ତ ଏନ୍ତିି ଏନ୍ତି ସିଏ କଣ କହିଲ ତାଙ୍କ ନେଟୱର୍କ ଠିକ୍ ନାଇଁ ଯେତେବେଳୁ କଲ୍ କରିବୁ ମାନେ କଥାଟା ଠାକୁଚି ତ କଟି ଯାଉଚି କଲ୍ ଟା ସେଇଥିପାଇଁ ତାଙ୍କୁ କଲ୍ କଲିନି ତାପରେ ତମୁକୁ ସେକଣ୍ଡ ଟାଇମ୍ ଆଜି କଲ୍ କଲି।
ଓ ହୋ। ନାଇଁ ସେମତି ନେଟୱର୍କ ପ୍ରୋବ୍ଲେମ ରହିଲେ ବି କଟିଯିବ ରିଜେକ୍ ସେଇଟା ରିଜେକ୍ କେଟ୍ ହେଇଯିବ ସେଇଟା ଆଉ ଆସିବନି ମୂଳରୁ କିଛି ବି ତ ଦେଖିକିନା ଯା ଯାହା ସହ ବି କଥା ହବ ଦେଖିକିନା ଯାଇଁକି ମାନେ ନେଟୱର୍କ ତାର ପ୍ରୋବ୍ଲେମ ନଥିବ
ପ୍ରୋବ୍ଲେମ ବୋଲି ମୁଁ କହିଲି ଭାଇ ଠିକ ଅଛି ମୁଁ କଲ୍ କରିବି ଏବେ ସେ ଭାଇ ବି ମତେ କହିଲେ କହିଲେ ଭାଇ ମୋ ନେଟୱର୍କ
ହଁ ଏବେ କାହିଁ ପ୍ରାୟ କେହି ହଁ ମାନେ କଣ କହିଲ ଏବେ ପ୍ରାୟ କେହି ଗ୍ରୁପ ରେ ମେସେଜ କେହି ଦଉନାହାନ୍ତି୍ ରିପ୍ଲେ ଦଉନାହାନ୍ତିି ଫ୍ରି ଅଛନ୍ତି ବୋଲି ଆଗରୁ ୟାଗୁରୁ ମାନେ ମାନେ ସବୁ ଇନ୍ତିି ମାନେ ଫ୍ରି ଯିଏ ଥିବ ସିଏ ଆପ୍ ମାନେ ତା ଆଡୁ କଲ୍ କରିଦିଏ ମାନେ ନ ସିଜ୍ କରି ଦିଏ ତ
ହଁ ନାଇଁ ଭାଇ କଣ କହିଲ ପିଲା ତାଙ୍କ ସାଙ୍ଗ ତାଙ୍କ ସାଙ୍ଗ ଭିତରେ କଣ୍ଟାକ୍ଟ କରିଦଉଚନ୍ତି। ଧର ସାଙ୍ଗ ସାଙ୍ଗ ହେଇଯାଇଚନ୍ତି ବହୁତ ଗ୍ରୁପରେ ତ ସେମାନେ ପାଞ୍ଚଟା କଲ୍ ତାଙ୍କ ସହିତ କଥା ହେଇଗଲେ ସଇଲା ଭାଇ ଏଇଥିପାଇଁ ପ୍ରୋବ୍ଲେମ୍।
ପ୍ରାୟ କ ମାନେ ମେସେଜରେ କଥା ହେଇକିନା ସାଙ୍ଗ ଙ୍ଗ ହେଇକିନା ମାନେ କଲ୍ କରିଦଉଚନ୍ତି ମୁଁ ତୋ କତିକି କଲ୍ କରୁଚି ତୁ ମୋ କତିକି କଲ୍ କର।
ସଇଲା ପାଞ୍ଚ ପାଞ୍ଚ କଥା ହେଇଯିବ ଶେଷ। ପାଞ୍ଚଟା ପିଲାଙ୍କ ସହିତ ଫୋନ ହେଇଗଲେ ତ ସଇଲେ ସଇଲା ୟାପରେ ତ କିଛି ନାହିଁ ଆଉ।
ନାଇଁ ଆଉ ଗୋଟେ ଆଇଚି ସେ କାଇଁ ହଉନି ଏବେ କାଇଁ ସେଇଟା ବନ୍ଦ ହେଇଚି ମାନେ ଆସୁନି ରିଫ୍ରେଶ୍ ହଉନି ଇଏଟା। ନାଇଁ ନାଇଁ ଅଡିଓ ରେକଡ଼ିଂ ଗୋଟେ ଆଇଚି ଓ ଆର୍
ହଁ ଅଡିଓ ରେକଡ଼ିଂଟା କିଛି ନାହିଁ ସେଟାତ ନିଜେ ନିଜେ କରି ପାରିବ।
ହଁ ଯେ କରିପାରିବ ସେଟା କାଇଁ ହଉନି ରିଫ୍ରେଶ୍ ହଉନି କାଇଁ ସେଟା ଆଉ।
କଥା ହେବା ପାଇଁ ପାର୍ଟନର ଦରକାର ନା ସେଇଥିପାଇଁ
ହୁଁ
ଆଉ ସବୁ ଭଲ ଭାଇ। ଖେଳ ବେଳ କଥା ଖେଳୁ ନାହାନ୍ତି ବୋଧେ ଆପଣ ଭାଇ।
କଣ କହିଲ ଭାଇ?
ଚାରଟା ତୋମ ଗାଁରେ ଖେଳା ଖେଳି କରୁନାହାନ୍ତି।
ହଁ ଏଇଠି ଏମତି କ୍ରିକେଟ୍ ଖେଳ ହଉଚି। ଏ କି ବର୍ଷା ହେଇଚି ଯା କା- କିଜ୍ ମାନେ ଓଦା ହେଇଯାଇଥିବ ତ ଏମତି।
ସେଇ ବର୍ଷା ତ ମାନ୍ଦା କର ଚାଟା ବେଳ ଟାଇମ୍ ଟା ବି ଆଉ ତ ସକାଳୁ ଚଳିବ ଏଇ ଚାରଟାବେଳ ଟାଇମ୍ ନଉଠି ଗୋଡ ହାତ ଘାସ ପଡିଆ ଟା ନା ଗୋଡ ବି ଖସୁଚୁ।
ବର୍ଷା ହଉଚୁ ବୋଲି ପ୍ରାୟ ଇଏ କରି ହଉନି।
ହୁଁ।
ମାନେ ଯେତବେଳୁ ଆପଣ ଯେତେବେଳେ ମେସେଜ କରୁଛନ୍ତି ଗ୍ରୁପ୍ ରେ। ତ ସିଲିଟ୍ କର ଦେଖ କି କୋଉମାନେ ସିନ୍ କରଛନ୍ତି ମେସେସ୍ ଟା?
ହଁ।
ତ ଦେଖିବେ ଯୋଉମାନେ ସିନ୍ କରିଥିବେ ତାଙ୍କ ଭିତରୁ ଯାହାର ଦି ଜଣ କତିକି ମେସେଜ କରିଦେବେ ସେ ଯଦି ଫ୍ରି ଥିବ। ତାହାନେ ତା କତିକି କଲ୍ କରି କଥା ହେଇଯିବ ଏମିତି।
ହଁ ତୋମେ ହଁ ମେସେଜ କଲ ଆଉ ଜଣେ ବି ମେସେଜ କରିଛି ମୋତେ କହିଛି ଭାଇ କଥା ହେମି। ମୁଁ କହିଲି ଭାଇ ଜଣଙ୍କ ଭାଇ ସହିତ କ ନା ହଉ ରହିଲେ ମୁଁ କହିବେ।
ନାଇଁ ଏମିତି ସେମିତି କରିବେ ଯୋଉ। ଜଣଙ୍କ ସହିତ କଥା ହେଲା ପରେ ତାଙ୍କ ସହିତ ଏଇନା ମୋ ସହିତ ଏବେ କଥା ହଉଛନ୍ତି। ଦି- ୟା ପରେ କଲ୍ ଟା କଟିଲା ପରେ ମୋ କତିକି ସୋଡ଼ନ୍ ନା ଆଉ କଲ୍ ଆସିବନି ସାଙ୍ଗେ ସାଙ୍ଗେ। ହଁ ପାଞ୍ଚ ମିନିଟ୍ ପର ଯାଇ ଯିବ। ତ ମାନେ ମୋ ସହିତ କଥା ହେଲା ପରେ ଆଉ ଯଦି ଯିଏ ମେସେଜ୍ କରିବେ ତାଙ୍କ ସହିତ ଏମିତି କଥା ହେଇଯିବି। ତ ଏମିତି କରିବେ। ଯଦି ଜଣଙ୍କ ସହିତ କଥାହେବେ ବୋଲି ଏମତି ରହିବେ ତାହେଲେ କଲ୍ ଟା ଆସିବନି ପାଞ୍ଚ ମିନିଟ୍ ଦଶ ମିନିଟ୍ ଆଗେ।
ହଁ
କଲ୍ ଟା ଏମତି ଆସିବ ମାନେ ଆପ୍ ଆପଣ କଲ୍ କରିିଥିବେ। କିନ୍ତୁ କଲ୍ ଟା ମୋ କତିକି ଆସିବନି ଆପଣଙ୍କ ପଟୁ ସୋ କରିଥିବ। କଲ୍ ଟା କଟିଲା ପରେ ମୋ କତିକ ନୋଟିିଫିକେସନ୍ ଆସିବ ଯେ କଲ୍ ଆସିଥିଲା ବୋଲି।
ହଁ, ହଁ।
ଏମିତି ମୋର ଦି ତିନିଟା ରିଜେକ୍ଟ ହେଇଗଲା ଏମତି କଲ୍ ହେଲାନି।
ନାଇଁ ରିଜେକ୍ଟ ହେଲା ମାନେ ବାଧୁଚି ହେରାକ। କଣ ପାଇଁନା କଥା ହେଇଥିବୁ ନା ରିଜେକ୍ଟ ହେଇଯାଇ ତେବେ ଆସିବନି ନା ନା କଣ ହେଲାଣି।
ହଁ।
ଏଟା କଥା ହେଇଯାଏ ପାନ୍ସ ଟା କଲ୍ ଏଇନା ତ
କେତେ ସମୟ ଲାଗିବ ପୁ- ଦଶ ଦଶ ମିନିଟ୍ କଥା ହେଲେ ହେଲା ଆଉ।
ହଁ।